ହ୍ୟାଲୋ। ସାର୍ ଆପଣଙ୍କୁ ମୋ ଭଏସ ଶୁଭୁଛି?
ଆଜ୍ଞା ଆଜ୍ଞା ମ୍ୟାଡାମ ଗୁଡ ଇଭିନିଂ ମ୍ୟାଡାମ କୁହନ୍ତୁ ଶୁଭୁଚିତ
ଆଉ କୋଉ ଟପିକରେ ଆମେ କଥା ହବା ମୁହିବି
ଆଉ ଆପଣ କଣ କରୁଥିଲେ? କଣ କଣ କରୁଥିଲେ?
ନାଇଁ ଥିଲି ଏମିତି ଅ ଆପଣଙ୍କ ପାଇଁ। କଲ କରିବି ବୋଲି ବସିଥିଲି ଏମିତି ପଢୁଥିଲି କିଛି ବହି।
ଆଚ୍ଛା ଆଚ୍ଛା କଣ ପଢୁଥିଲେ କୁହନ୍ତୁ ଶୁଣିବା।
ପଢୁଥିଲି କଣ ମୁଁ ଯେହେତୁ ଓଡିଆ ବିଭାଗରେ ପଢୁଛି ବର୍ତ୍ତମାନ ସେ ସେଥିପାଇ ଓଡିଆ ବହି କିଛିଟା ମନସ୍ ସାସଙ୍କର କେତଟା ଗଳ୍ପ ସେଗୁଡା ସବ ପଢ଼ୁଥିଲି।
କୁହନ୍ତୁ କୁହନ୍ତୁ ଶୁଣିବା ଟିକେ ଭଲ ଲାଗିବ।
ଆ ଶୁଣିବେ ଆପଣ ଗପ ମନୋଜ ଦାସଙ୍କର
ମୁଁ ଶୁଣିବି ମୁଁ ଟିକେ ପାର୍ଟିସିପେଟ କରିବି କାହିଁକିନା କଥା ଦିପାକ୍ଷିକ ହବା ଦରକାର ନା।
ଆଚ୍ଛା ଆଛା ଆଛା ମନୋଜ ଦାସ ଓଡିଆ ସାହିତ୍ୟ ନ୍ୟ ଜଗତରୁ ଆମେ ଯଦି କହିବା ମନୋଜ ଦାସ ଜଣେ ଅନନ୍ୟ ପ୍ରତିଭା ତାଙ୍କ ଭଳି ମାନେ ତାଙ୍କ ପୂର୍ବରୁ ତାଙ୍କ ପରେ ବହୁ ଜଣ କବି କବୟତ୍ରୀ ଲେଖକ ଲେଖିକା ସମସ୍ତେ ଆସିଛନ୍ତି କିନ୍ତୁ। ତାଙ୍କ ସ୍ଥାନ ଟା ଗୋଟେ ଅନନ୍ୟ ମାନେ ତାଙ୍କ ସ୍ଥାନ ସ୍ଵତନ୍ତ୍ର ତାଙ୍କ ଜାଗା କେହି ନେଇ ପାରିବେନି ସେ ଜଣେ ଭିନ୍ନ ପ୍ରତିଭାଧାରୀ ଲୋକ ବିଭିନ୍ନ ବହୁତ କବିତା ବହୁତ ଗଳ୍ପ ଲେଖିଛନ୍ତି ତାଙ୍କ ଗଳ୍ପ ଗୁଡା ବେଶ ମନଛୁଆଁ ବି ଯେମିତି କିି ସୁନା ମ କହିବା ଆମେ ଅ ତାଙ୍କର ସୁନା ମଡେଲ ରହିଛି ସୁନା ମଡେଲରେ ବହୁତ କଥା ମାନେ କିପରି ଭାବେ ଗୋଟେ ଲୋକ ସୁନା ମଡେଲ ରେ ମୁଁ ଆଜି ପଢୁଥିଲି ସେ ତାର ମେଡେଲ ଟା ପାଇବା ଲାଗି ବହୁତ ମାନେ ମହାଜନଙ୍କ ପଛରେ ଦୌଡିଛି। ସେ ବହୁତ ଆପଣଙ୍କୁ ବହି ପଢିବାକୁ ଭଲ ଲାଗେ କି ଓଡିଆ ବହି?
ହଁ ମୁଁ ବହି ପଢେ ଓଡିଆ ବହି ମୁଁ ନିଜେ କବିତା ବି ଲେଖେ। ଆଉ ମୁଁ ହଁ ଛୋଟ ଛୋଟ କବିତାଙ୍କୁ ଯେ ବି ଲେଖେ ଓଡ଼ିଆରେ ଲେଖେ ଇଂରାଜୀରେ ଲେଖେ ହିନ୍ଦୀରେ ଲେଖେ ମତେ ବହୁତ ଭଲ ଲାଗେ ବଟ୍ ମୁଁ ଓଡ଼ିଆ କବିତା ବେଶୀ ପଢିନି ଯାହା ପିଲାଦିନେ ପଢ଼ିଥିଲେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯାହା ପଢି ଥିଲେ ବଟ୍ ମୁଁ ନିଜେ ଲେଖା ଲେଖି ବି କରେ ଆପଣ କୁହନ୍ତୁ ଆଜି ଆପଣଙ୍କ କଥା ଶୁଣିବା।
ଅ କିଛିଟା ମାନେ ମନୋଜ ଦାସଙ୍କ ବିଷୟରେ ଶୁଣିବେ ନା ନାଇଁ ବହି ସବୁ ବହି ବିଷୟରେ ଆପଣ ଶୁଣିବେ?
ଆପଣଙ୍କ ଯୋଉ ବିଷୟରେ ଆପଣଙ୍କୁ କମ୍ଫର୍ଟେବୁଲ ହଉଛି ଯୋଉଟା ଆପଣଙ୍କୁ ସୁବିଧା ଅଉଛି କୁହନ୍ତୁ।
ଆଚ୍ଛା ଆଛା ଠିକ ଅଛି। ତାହେଲେ ଦେଖନ୍ତୁ ଓଡିଆ। ତ ହଉଛି ଗୋଟେ ବହୁତ ବିସ୍ତୃତ ମାନେ ସିଲାବସ୍ ଯାହାକୁ ଆମେ କହିବା ତାକୁ ଏକା ଗୋଟେ କଭର କରିବା ସହଜ ନୁହଁ ହେଲେ ବି ମୁଁ ଆପଣଙ୍କୁ କହୁଛି ଓଡିଆରେ ଆମର ବହୁତ ବ୍ୟାସକବି ଫକୀର ମୋହ ସେନାପତିଙ୍କର ହଉ। ଗଙ୍ଗାଧର ମେହେରଙ୍କର ହଉ କି ରାଜଧାନଥ ରାୟଙ୍କର ହଉ ଆମେ ଏସବୁ ହଉଛନ୍ତି ଜଣେ ଜଣେ ମୁଖ୍ୟ ସଂ୍ରସ୍ତା ଆମେ ଓଡିଆ କଥା କହିଲେ କେବଳ ଓଡିଆ ଯେ ଆମ ଭାଷା ଓଡିଆ ଆମ ମାତୃଭାଷା ଓଡିଆ ଆମ କଥା ଏସବୁ ବିଷୟରେ ନୁହଁ ଓଡିଆ ପ୍ରଛତ ପଟରେ ବହୁ ବହୁତ ଜିନିଷ ରହିଛି ଯାହାକୁ ଆମେ ପାଠ ମାଧ୍ୟମରେ କଭର କରୁଛୁ ପାଠ ମାଧ୍ୟମରେ ତାକୁ ଫୁଲ କରୁଛୁ ତାକୁ ପୂର୍ଣ୍ଣ କରୁଛୁ ସେ ସବୁ ଜିନିଷକୁ। ଯେମିତି କିି ଆମର ସବୁ ଅ ଅ ସ୍ଵାଧୀନତା ପୂର୍ବରୁ ସବୁ କେଉଁ କେଉଁ କବି ମାନେ ଥିଲେ ଆମ ଭାଷା କୁ କିଭଳି ଭାବେ ବଙ୍ଗା ମାନେ ତାଙ୍କ ଭାଷାରେ ମିଶେଇଦବାକୁ ଚେଷ୍ଟା କରିୁଥିଲେ ସେଇବୁ ବିଷୟରେ ଆମେ।
କେମିତି ଅପଭ୍ରଂଶ କରିଦେଇଥିଲି ଆମ ଭାଷା ଆମ କବିତା। ତା ଆମ ଉ ଇଏ। ମାନେ ଚେଷ୍ଟା କୁ ସେମାନେ କେମିତି ଅପଗ୍ରହଂସ କରିବାକୁ ଚେଷ୍ଟା
ଆଜ୍ଞା ଆଜ୍ଞା ବଙ୍ଗାଳୀ ମାନେ ସେତେବେଳେ ବହୁତ ଚେଷ୍ଟା କରିଥିଲେ ଯେ ଓଡିଆ କହିଥିଲେ ଏ ବଙ୍ଗାଳୀ ସେ ଯଉ ଜଣଙ୍କ ମନ ପଡିତାଙ୍କ ନାଁ ଟା ସେ କହିଥିଲେ ଓଡିଆ ଏକଟା ଭାଷା ନଏ। ବୁଝିପାରୁଛନ୍ତି ତ କଣ କହିଲି ଓଡିଆ ଗୋଟେ। ନୁହଁ ମାନେ ସେ ତାଙ୍କର ଓଡିଆ ମାନଙ୍କ ପ୍ର ଏତେ ମନୋବଳ ମାନେ ଖରାପ ଥିଲା ତାଙ୍କର ଚିନ୍ତାଧାରା ଯେ ସେ କହୁଥିଲେ ଓଡିଆ ଏକା ଭାଷା ନଏଁ ଓଡିଆ ଭାଷାରେ ପାଠ ପଢା ଯିବନି ଓଡିଆ ଗୋଟେ ମାନେ ବଙ୍ଗଳାର ଗୋଟେ ଉପଭାଷା ହଉଛି ଓଡିଆ। ବୁଝିପାରିଲେ ତ ତେଣୁ ସେତେବେଳେ ଅ ସେ ବଂଶ କିମ ଚନ୍ଦ୍ର ଚାଟାର୍ଜୀ ବୋଧେନା କଣ ତାଙ୍କର ଗୀତାଞ୍ଜଳି ହଁ ସେ ସେ ବହୁତ ବହୁତ ବହୁତ ରବୀନ୍ଦ୍ରନାଥ ଟାଗୋରଙ୍କର ବି ବହୁତ ମାନେ ଅବଦାନ ରହିଥିଲା। ଯେ ସାହିତ୍ୟ ଜଗତକୁ କୁ ହେଜିତ୍ ଯେତେବେଳେ ଅ ଅ ବଙ୍କିମ ଚନ୍ଦ୍ର ଚାଟଜୀ ବୋଧହୁଏ ନା କଣ ମୋର ଠିକ ସେ ମନେ ପଡୁନି ସେ ଯେତେବେଳେ ଚାହୁଥିଲା ଆମ ଓଡିଆ ଭାଷାର ବିଲୋପ ପାଇଁ।
ବଙ୍କିମ ଚନ୍ଦ୍ର ଚା ଆଜି ଦୁଇ ଜଣ ଆମର ହଉଛନ୍ତି ପ୍ରଧାନ।
ଆଜ୍ଞା ସେ ବହୁତ ଚେଷ୍ଟା ଚଲେ ଚଳେଇଥିଲେ ଷଡ଼ଯନ୍ତ୍ର। ତା ତଳେଥିଲା କେମିତି ସେ ଯୋଉ ଆମର ବଡଲାଟ ଥିଲେ କଟକ ର ତାଙ୍କୁ ଚିଠି ଲେଖି ବହୁତ ପ୍ରକାରର ମାନେ ନାନା ଉପାୟ ମାନେ ରଚିଥିଲେ ଉଁ ଷଡଯନ୍ତ୍ର ରଚିଥିଲେ କେମିତି ଓଡିଆ। ଗୋଟେ ଅ ଭାଷା ର ମାନ୍ୟତା ଦବାନି ତାକୁ କିପରି ଦବେଇ ଦବା କିନ୍ତୁ ସେତେବେଳେ ଆମର ଯୋଉ ଗୋଟେ ଅ ସ୍ଵତନ୍ତ୍ର ପ୍ରତିଭାଧାରୀ ବ୍ୟକ୍ତି ସଂକ୍ରାନ୍ତି ପୁରୁଷ ବ୍ୟାସ କବି ଫକୀର ମୋହନ ସେନାପତି ବାଲେଶ୍ଵରର ଯିଏ ଲେଖିଛନ୍ତି ଲକ୍ମା। ଲଷ୍ମଣିଆ। ଅ ରାଣ୍ଡି ପୁଅ ଅନନ୍ତା ଆଜ୍ଞା ସେ ସବୁ ବିଷୟରେ ଲେଖିଛନ୍ତି ସେ ମହାପୁରୁଷ ଛ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସେ ତା ଙ୍କ ଦ୍ଵାରା ସେ ହଉଛନ୍ତି ଓଡିଆ ଭାଷା ତାକୁ ବଜାଇ ରଖିବା ବା ଯୋଉ ତା ଆମେ ଆବ ଆପଣଙ୍କର ଆଉ ଆମ ଆମର ବା ମୋର ଆ ମୁଁ ବି ଥିରେ ଯଉ ଭାଷାରେ ବର୍ତ୍ତମାନ ଆମେ କମ୍ୟୁନିକେସନ କରୁଚେ କଥାବାର୍ତ୍ତା ତା ହଉଛେ ତାର ଗୋଟେ ବଡ ମାନେ ସେଇ ଭାଷାର ପ୍ରଛଦ ପଟରେ ଗୋଟେ ବହୁତ ବଡ ଲୋକଙ୍କ ହାତ ଅଛି ଯେ ହେଉଛନ୍ତି ଫକୀର ମୋହନ ସେନାପତି ତାଙ୍କ ଯୋଗୁଆ ଯେ ଆପଣ ଆପଣ ଆଉ ମୁଁ ଓଡିଆ ଭାଷାରେ କଥାବାର୍ତ୍ତା କରୁଛି ବୁଝିପାରୁଛନ୍ତି ତ? ସେ ସେତେବେଳେ କଟକର ବଲଡଙ୍କୁ ଯେହେତୁ ତାଙ୍କର ଟିକେ ଭଲ ଲେନ ଦେନ ଥିଲା ଅ କଟକର ବଲାଲଙ୍କ ସାଙ୍ଗରେ ଲର୍ଡ କିଏ ତାଙ୍କ ନା ଟା ମନେ ପଡନି ଲର୍ଡ ବ ନା କଣ ତାଙ୍କ ନାଁଟ ଏମତି ଥିଲା ତେଣୁ ସେ ଚିଠି ଲେଖି ଥିଲେ ଯେ ଏମିତି ଓ ହଁ ହଁ ହଁ ଲର୍ଡ଼ ମାଉଣ୍ଟ ମେନ୍ଟେନ୍ ତାଙ୍କୁ ଚିଠି ଲେଖିଥିଲେ ଯେ ଅ ଓଡିଆ ଏମିତି ଓଡିଆ ଭାଷାରେ ଓଡିଆ ଟା ଗୋଟେ ଭାଷା ସେଟା ବହୁତ ପୂର୍ବରୁ ଅଛି ଆଉ ତାର ସବୁ ପ୍ରମାଣ ବି ସେ ସବୁ ପ୍ରମାଣ ସଂଗ୍ରହିତ କରିଥିଲେ ତାର ସବୁ ପ୍ରମାଣ ବି ମୋ ପାଖରେ ଅଛି ଆ ସିଏ ଗୋଟେ ଦରଖାସ୍ତ ନିଜ ହାତରେ ଓଡିଆରେ ଗୋଟେ ଦରଖାସ୍ତ ଲେଖିକି ତା ସାଙ୍ଗରେ ଯୋଉ ଯୋଉ ସବୁ କବି କବୟତ୍ରୀ ବା ଲେଖକ ଲେଖିକା ମାନେ ଥିଲେ ତାଙ୍କର ସବୁ ଦର ସିଗ୍ନେଚର ହେଟା କଣ ତି କହନ୍ତି ଦ ଓଡିଆରେ ମନେ ପଡୁନି ସିଗ୍ନେଚର ନେଇ ସବୁକୁ ଟ୍ୟାଗ କରି ନେଇକି କଟକର ଯେ ଥିଲେ କଲେକ୍ଟର ତାଙ୍କ ପାଖରେ ପହଞ୍ଚି ଦେଇଥିଲେ ଯେହେତୁ ତାଙ୍କର ଆଙ୍କର ଟିକେ ଭଲ ସମ୍ପର୍କ ଫକିର ମୋ ସେନାପତି ଘର ସବୁ ଜିନିଷକୁ ତଦାରଖ କରି ଯାଞ୍ଚ କରି ସେ ମାନେ ଦେଲେ
ସେଇଟା ଯୋଉଟା କହୁଥିଲେ ଆପଣ ଯୋଉଟା କହୁଥିଲେ ସେଇଟା ଗୋଟେ ପଣ୍ଡିତ କାନ୍ତିଚନ୍ଦ ମ୍ର ଭଟ୍ଟାଚାର୍ଯ୍ୟ ଯିଏ ହଉଛନ୍ତି ସିଏ ହଁ ଠିକ ତ ସିଏ ହଉଥିଲେ ଆମର ବାଲେଶ୍ୱର ଜିଲ୍ଲାର ଲୋକ ସିଏ। ସିଏ କହିଥିଲେ କି ବଙ୍ଗାଳରେ ଗୋଟେ ଉପଭ୍ରଂଶ ଅ ରୂପ ହଉଛି ଓଡିଆ ଓଡିଆ ନୁହେଁ ବୋଲି କିନ୍ତୁ ଯାହାକୁ ଫକୀର ମୋହନ ଆଉ ଗୌରୀ ଶ ଶଙ୍କର ରାୟ ତାଙ୍କୁ ପ୍ରତିବାଦ କରିଥିଲେ।
ହଁ ହଁ ହଁ ଠିକ କଥା କହିଲେ ସେ ବହୁ ତାଙ୍କ ଚେଷ୍ଟାରେ ବହୁତ ଅ ସେ ଭାଷା ଟା ପୁଣି ଆମର ଓଡିଆ ଭାଷା ତା ଗୋଟେ ସ୍ୱତନ୍ତ୍ର ଭାଷାର ମାନ୍ୟତା ପାଇଥିଲା ଓଡିଆ ଭାଷାରେ ପୁଣି ଯେମିତି ପାଠ ପଢା ଚାଲିବା କଥା ସେମିତି ପାଠ ପଢା ଚାଲିଥିଲା ସବୁ ଠିକ ଠାକ୍ ପୁଣି ଓଡିଆ ତାର ନିଜର ଯୋଉ ସ୍ଥାନ ତାର ଯୋଉ ଅଧିକାର ଫେରି ପାଇଥିଲା ସେ ଫକୀରମୋହନ ସେନାପତିଙ୍କ ଯୋଗୁ। ତାଙ୍କର ଗୋଟେ ବହୁତ ବଡ ଅ ଅବଦାନ ରହିଛି ଆମ ସାହିତ୍ୟ ତେ ଯୋଗ
ହୁଁ ବସି ହଁ ବହୁତ ମୁଁ ବି ପିଲାଦିନେ ପଢେଇଥିଲି ମୁଁ ବି ମୋର ମନେ ପଡୁଥିଲା ଟିକେ ଟିକେ ମନେ ପଡୁ ତ ବହୁ କିୁଛି ଲାଗୁଛି ଶୁଣିକି
ଆଜ୍ଞା ଅ ତାପରେ ଆମେ ଯଦି ଟିକେ କବିତା ଆଡକୁ ଯିବା ବା ଆମେ ତ ଯେହେତୁ ଆପଣ ହୁଅନ୍ତୁ କି ମୁଁ ହୁଅନ୍ତୁ ଆମେ ନିୁ ଜେନେସ ର ପିଲା ବର୍ତ୍ତମାନ ଆମ ଯୁବକ ିଠି ଟିକେ ଅ ଯାଇଛି ଯୋଆଡେ ସେଥିପାଇଁ ଆମେ ଯଦି କାହାକୁ ଅନୁସରଣ କରିବା ମାଧର ମାାନସୀଙ୍କୁ ନାଇଁ କି ପ୍ରେମିକଙ୍କ ବି ସେ ତାଙ୍କର ଯୋଉ ଲେଖାଟାବେ ମାନେ ଇଷ୍ଟାଗ୍ରାମ ରେ ଭାଇରାଲ ହଉଛି ସକାଳେ ଡାକନ୍ତି ତମେ ତମେ ବୋଲି ସେ ତମର ମୂଲ୍ୟ ନାହିଁ ସେ ଯୋଉ ଲାଇନ ଟା ତାଙ୍କର ମାଧର ମାନସି ମି ଠଡି ହଁ ବି ଗୋଟେ ଜଣେ ଅନନ୍ୟ ପ୍ରଭା ଆ ତାଙ୍କ ବିଷୟରେ ତ ବହୁତ ମାନେ କହିଲେ ସରିବନି ସେ ଗୋଟେ ଲୋକ ତାଙ୍କର ସିଏ ସେମିତି ବହୁତ କଥା ଲେଖିଛନ୍ତି ବହୁତ କଥା ସାହିତ୍ୟକୁ ତାଙ୍କର ଅବଦାନ ରହିଛି ତାଙ୍କର କବିତା ଗୁଡାକ ବେଶ ମନଛୁଆ ତାଙ୍କର ଯୋଉ ଲାଇନ ଗୁଡାକ ବେଶୀ ପ୍ରେମିକ ସେି ପ୍ରେମ ବିଷୟରେ ଟେ ଟେ ଅଧିକ ଲେଖନ୍ତି ତେଣୁ ପ୍ରେମିକ କବି ଭାି ସେି ଟିକେ ପରିଚିତ ଅ ତାପରେ ଅ ରାଧାନଥ ରାୟ ଗଙ୍ଗାଧର୍ମେ ରାଧାନାଥ ରାୟ ତ ସେ ବହୁତ ଲେଖା ଲେଖିଛନ୍ତି କିନ୍ତୁ ସେ ଟିକେ ଅ ପାଶ୍ଚାତ୍ୟ ଜିନିଷକୁ ବେଶୀ ଟିକେ ପାଶ୍ଚାତ୍ୟର ଯୋଉ ସବୁ ଇଂଲିଶ ପୋଏଟ୍ରି ଗୁଡା ହଉଛି ସେଇ ସବୁ ଜିନିଷକୁ ଅନୁବାଦ କରିକି ସେ ଓଡିଆରେ ଲେଖନ୍ତି ରାଧାନଥ ରାୟ ଗଙ୍ଗାଧର ମେହେର ହଉଛନ୍ତି ଆମର ପ୍ରକୃତିକ ବିଷଷ ଟିକେ ପ୍ରାକୃତିକ ଜିନିଷ ପ୍ରକୃତି ନେଚର ଲଭର ଯେହେତୁ ସେ ଟିକେ ପ୍ରାକୃତିକ ଜିନିଷ ଗୁ ଟିକେ ବେଶୀ ଲେଖନ୍ତି ଆ ଆଉ କାହାଙ୍କ କଥା ଆପଣ ଜାଣିବାକୁ ଚାହୁଁଛନ୍ତି ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ ହଉଛନ୍ତି କବି ସମ୍ରାଟ ହଁ ସେ ବହୁତ ତାଙ୍କର ସେ ହଉଛନ୍ତି କାବ୍ୟ ପୁରୁଷ ମାନେ କାବ୍ୟ ଅଳଙ୍କାରରେ ତାଙ୍କର ଯେ ଯେ କୌଣସି କବିତା ଆମେ ପଢିବା ସେତିକି ଅ ଭାବର ସହିତ ତ ସେତିକି ଭକ୍ତିର ସହିତ ଯଦି ଆମେ ତାଙ୍କ କବିତାକୁୁ ପଢିବା ତାହେଲେ ବୁଝିପାରିବା ସେ ଯଉ ଯୋଉ ଭଳି ଭାବେ କାବ୍ୟ ଅଳଙ୍କାରାରେ ଗୋଟେ ନାରୀ କି ଯେମିତି ଆମେ ସଜଉଛେ ଯୋଉଠ କିି ଯୋଉଟା କାନ କକୁ କାନ ଫୁଲ ମଥାକୁ ମଥା ଫୁଲ ସେମିତି ଆମେ ସଜଉଛେ ଗୋଟେ ନାରୀ କି ସେମିତି ସେଇ ପୁରା କାବ୍ୟକୁ ଗୋଟେ ନାରୀ ଦେଇକି ରୂପ ଯୋଉଠି ଯୋଉଟାବା କଥା ବି ପ୍ରକାର କାବ୍ୟ ଅଳଙ୍କାର ତାକୁ ସୁସଜିତ କରିଛନ୍ତି ଉପେନ୍ଦ୍ର ଭଞ୍ଚ ଆମେ ଜାଣିଛେ ଆଜ୍ଞା ଆଜ୍ଞା ଆଜ୍ଞା ଆମର ଅର୍ଥ ଅଳଙ୍କାର ଶବ୍ଦ ଅଳଙ୍କାର ଅଛି ଆଜ୍ଞା ଜମକ ଶ୍ଲେଷ୍ ଅନୁପ୍ରା ହ ଅ ଆଜ୍ଞା ଆଜ୍ଞା ଆଜ୍ଞା
ପ୍ରେମ ବିଷୟ ଙ୍କ ନାଁ କଣ କହିଲେ?
ମାଇଧର ମାନସିିଂ ପ୍ରେମିକ କବି ମାଇଧର ମାନସିିଂ ଆଉ ଜଣେ ବି ଅଛନ୍ତି ଆମେ ଯାହାକୁ କୁ କହୁଛେ ଦ୍ୱିତୀୟ ଅ ମାାୟଧର ମ ସିଂହ ବୋଲି କବି ବିପିନ ମହାନ୍ତି ପଢଛନ୍ତି ତାଙ୍କ ବହି କେବେ ବିପିନ ମହାନ୍ତିଙ୍କର ଆ ସିଏ ବି ଜଣେ ସେମିତି ବହୁତ ବଢିଆ ପ୍ରେମିକ ମାନେ କବି ମାଧର ମାଂସଙ୍କ ପରେ ସେ ଜଣେ ଅନନ୍ୟ କବି ସେ ଆସିଥିଲେ ଆମର ଆଲୋଚନା ଚକ୍ର ଚାଲିଥିଲା କଲେଜ ରେ ସେ ଆସିଥିଲା ଆମ ପାଖକୁ ତାଙ୍କର ଗୋଟେ ଗୋଟେ ବହି ବି ଆମକୁ ସବୁ ପୁରସ୍କାର ହିସାବରେ ମିଳୁଥିଲା ସେ ବି ସେମିତି ବହୁତ ମାନେ ବଢିଆ ବଢିଆ କବିତା ପ୍ରେମ ଉପରେ ଲେଖିଛନ୍ତି। କବି ବିପିନ ମହାନ୍ତି।
ବି ବିପିନ ମହାନ୍ତି ଅଛା।
ଆଜ୍ଞା ସେ ବି ସେମିତି ବହୁତ ବଢିଆ ବଢିଆ କବିତା ଲେଖିଛନ୍ତି ଯେମିତି କିି ବାଟ ଭାଙ୍ଗି ଯଦି ମରଣ ନଯିବ ସେ କିି ପ୍ରୀତି ଦୁନିଆରେ ଯଦି ଆମ ଲେଖା ପ୍ରୀତି ଭାଗ୍ୟ ଲେଖା ମରଣର ଆରପାରେ ବଢିଆ ବଢିଆ ତାଙ୍କର ସେମିତି ଲାଇ ଲାଇ ଆମର ଯେମିତି ମାୟାଧର ମାନସିଂ। ର ଲାଇନ ଗୋଟେ ଗୋଟେ ଅଛି ସେମିତି ତାଙ୍କର ବି ଗୋଟେ ଗୋଟେ ଲାଇନ ବୋଡେ ବହୁତ ବଢିଆ ବଢଆ ଲାଗେ ଫୁଲେଇ ଫଗୁଣ ତାଙ୍କର ଗୋଟେ ବହୁତ ବଢିଆ ଲେଖା ଫୁଲେଇ ଫଗୁଣ ଥିବ ତାଙ୍କର ବହିରେ ଆପଣଙ୍କ ପାଖେ ଥିବ ନହେଲେ ମୁଁ ଆପଣଙ୍କୁ ହ୍ଵଟସଆପ କରିଦେବି ଯଦି ମୋ ପାଖରେ ଖୋଜିବି ବହି। ଆଲମାରିରେ ଥିବଯଦି। ଗୋଟେ ଗୋଟେ ବହୁତ ବଢିଆ ଫୁଲେଇ ଫଗୁଣ ବହୁତ ମାନେ ଫୁଲେଈ ଫଗୁଣ କୁଣ ତାଙ୍କୁ ସମସ୍ତେ ବିପିନ ମହାନ୍ତି କଣ ଜାଣନ୍ତି ଦୁଷ୍ଟ ପ୍ରଜାପତି ଅଧିକ ଜାଣନ୍ତି ତାଙ୍କୁ ଯଦି ଦୁଷ୍ଟ ପ୍ରଜାପତି କିଏ କହିଲେ ବିପିନ ମହାନ୍ତି ବୋଲି ସମସ୍ତେ କହନ୍ତି। ବୁଝିପାରିଲେ କି ଯେମିତି ସିଏ ମାନେ ସିଏ ଚୁଲବୁଲି ପରା ଟିକେ। ବିଷୟରେ ଟିକେ ଅଧିକ ଲେଖନ୍ତି ପ୍ରେମ କବିତା ଟିକେ ଅଧିକ ଶୁଣାନ୍ତି ଯୋଉଠିକି ଗଲେ ତାଙ୍କର ପ୍ରେମ କଥା ସେିଏ ଟିକେ ଅଧିକ କହନ୍ତି ତେଣୁ ତାଙ୍କୁ ବି ଗୋଟେ ଦିଆଯାଇଛି ଦୁଷ୍ଟ ପ୍ରଜାପତିର ଯୋଉ ଗୋଟେ ଆଖ୍ୟା ସେତି ତାଙ୍କୁ ଦୁଷ୍ଟ ପ୍ରଜାପତି ବୋଲି ବି। କୁହାଯାଏ ମାଧୁର ମାନସୀଙ୍କ ପରେ ପରେ ଦ୍ଵିତୀୟ ପ୍ରେମିକ କବି କୁହାଯାଇଛି ତାଙ୍କୁ।
ହଁ ହଁ ହଁ ହଁ ଦେଖନ୍ତୁ ଆପଣଙ୍କ ଟାଇମ ବୋଧେ ହେଇଗଲା। ଆପଣ ଆପଣ ସେପଟରେ ଏଣ୍ଡୁ କାଟିଲେ ହେବ ଆଜ୍ଞା ନମସ୍କାର।